ହ୍ୟାଲୋ।
ନୋ।
ହଁ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ କଣ କରୁଛ?
ମୁଁ ଏଇଠି ବସିଛି ଆଉ ବର୍ଷା ହଉଛି ଜୋରେ ଆଉ।
ଆଉ ବ୍ୟସ୍ତ ଅଛ ନା।
ନାଇଁ ନାଇଁ।
ମୁଁ କଲ କରିଥିଲି ଉଠେଇଲନି ତ ମୁଁ କଇଲି ବ୍ୟସ୍ତତ ଅଛ।
ନାଇଁ ବ୍ୟସ୍ତ ନହିଁ କୁହ।
ଆଉ। ମୁଁ କଣ ନ୍ୟୁଜ ରେ ଦେଖୁଥିଲି ଆପଣ ଏରିଆ ରେ ଜବର ବର୍ଷା ହେଇ
ପ୍ରବଳ ବର୍ଷା ଆମର ବା ତିନି ଦିନ ହେଲା ହଉଛି। ଏ ଆମ ନଈ ବନ୍ଧ ଥିଲା। ଆ ଯୋଉ କମଜୋର ବନ୍ଧ ଥିଲା ବନ୍ଧ ଭାଙ୍ଗି ଯାଇଛି। ଆମ ଗାଁ ରେ ସବୁ ପାଣି ହେଇଯାଇଛି। ଭାଇ ଯୋଉ ହଇରାଣ। ଆସିଥିଲେ ସବୁ ଦେଖିକରି ଗଲେ ପଞ୍ଚାୟତରୁ। କଣ ରିଲିଫ ଫିଲିଫ କିଛି ଦେଇନାହାନ୍ତି। ହୁଁ
ଆଉ ରିଲିଫି ଫିଲିଫି କିଛି ମିଳିନି?
ନାଇଁ ଆମର ବନ୍ଧ ହବରେ ଲୋକ ରୋଷେଇ କରି ଖାଉଛନ୍ତି।
ବନ୍ଧ ଉପରେ ରୋଷେଇ କରି ଖାଉଛନ୍ତି ବହୁତ ଅସୁବିଧା ହଉଥିବ।
ନବା ଭାରି ହଇରାଣ ହେଉଛେ ଆଉ।
ହୁଁ
ଆଉ ଖାଇବା ପିଇବା ହଇରାଣ ଘର ଲୋକଙ୍କ ଗାଈ ଫାଇ କେଟା। ବାସ ସେ ବନ୍ଧର ପୁରା ପାଣି ପଳେଇ ଆସିଛି ଗେଟ୍ ଖୋଲି ଦେଇେଇଛନ୍ତି। ଉଁ ବନ୍ଧ ଭାଙ୍ଗଗଲା। ପାଣି ପୁରା ପଶି ଆସିଲା ବିଲ ଫିଲ ହେଇ ପୁରା ବୁଡ଼ିଯାଇଛି ଆଉ।
ଓ ହଁ ହଉ ଫସଲ ଫସଲ ତ ନଷ୍ଟ ହେଇଯାଇଥିବ?
ଫସଲ ତ ତାମେ ଛଡ଼ିଲେ ଜଣା ପଡିବ ଫସଲ ହେଇନଥିଲା କିଛି। ଫସଲ କ ଉ ମା ଭଲ ହେଇ ନଥିଲା ପାଣି। ଛାଡ଼ିଲେ ଜଣା ପଡିବ କଣ ନଷ୍ଟ ହେଇଯାଇଥିବ ବହୁତୁ।
ଆଉ ଏବେ କଣ ବର୍ଷା ଲାଗି ରହିଛି?
ହଁ ଅ ରା
ଏବେ ବି ବର୍ଷା ହଉଛି।
ଏବେ ପ୍ରବଳ ବର୍ଷା।
ଆଉ ଏବେ କଣ ପାଲ ଫାଲ ଆଣିକି ଟାଣିକି ରହିଛ?
ପାଲା ହ ଯୋରି ଉ ଚା ଘର ଯାହାର ଥିଲା ତା ଘର କେତେ ଜଣ ସ୍କୁଲ ଘରେ ରହିଯାଇଛନ୍ତି। ଆଉ କେତେ ପାଲ ଟାଣିକି ହଁ ବାତ୍ୟା ଆସ ପ୍ରେସର୍ ରେ ଅଛନ୍ତି ଆଉ ଖାଇଆ କେ ଖାଉଛନ୍ତି ନହେଲେ ଯେ ସେ ଅଲଗା ଗାଁରୁ ଆଣିକି ବିସ୍କୁଟୁ। ଫ
ହୁଁ ହୁଁ।
ମ ପ୍ୟାକେଟ୍ ଜିନିଷ ଆଣି ଦେଇଥିଲୁ ଖାଇକି ଅଛନ୍ତି।
ହୁଁ ଆମର ଏପଟେ ବି ବର୍ଷା ହଉଛି।
ସୁ ଏତେ ପାଣି ଆସିନି ଆମର ଠିକଠାକ୍ ଅଛି। ସେପଟେ ଯଉ ଗାଁ ନଈ ସେପଟେ ଯୋଉ ଗାଁ। ସେପଟକୁ ଅଧିକ ଅଇକା ମାନେ ସେପଟ ବନ୍ଧଟା ବି ଭାଙ୍ଗିଛି। ସେପଟେ ବହୁତ କ୍ଷୟକ୍ଷତି କରିଦେଇଛି ‌।
ଓ ହୋ।
ଗାଡି ଯାଇପାରୁନି, ରାସ୍ତା ବୁଡି ଯାଇଛି ଆଉ
ଗାଡି ଫାଡି କିଛି ଚାଲି ପାରୁନି ନା।
ନାଇଁ ବା।
ଓ ହଁ ଇତିହାସି। ଆମର ଏପଟେ ବର୍ଷା ହଉଛି କିନ୍ତୁ ଏତେ ନାହିଁ।
ହଁ।
ଆମର ଏପଟେ ବର୍ଷା ହଉଛି, କିଛି ସମୟ ହେଇଯାଉଛି ପୁଣି ଛାଡି ଯାଉଛି। ଫୁଣି କିଛି ସମୟ ହଉଛି ପୁଣି ଛାଡିଯାଉଛି।
ସେପଟେ ବର୍ଷା ହଉଛି। ହଉଛି ପୁରା ଛାଡ଼ୁନି। କଣ୍ଟିନ୍ୟୁ ବର୍ଷା
ଏତେ ତାହେଲେ ବର୍ଷା ହଉଚି ନା। ଏତେ ତାହେଲେ ବର୍ଷା ହଉଛି ନା।
ପ୍ରବଳ ବର୍ଷା।
ଆଉ ଘଡଘଡି ଘେରିକା ଅଃ କଣ ମାରୁଛି?
ଘଡଘଡି ଉଁ ଉଁ ମାରୁନି କିନ୍ତୁ ବର୍ଷା ବର୍ଷାଟା ଛାଡୁନି ଜମା।
କଣ୍ଟିନ୍ୟୁ ହଉଛି। ଲୋକ ବାହାରୁକୁ କୁଆଡେ ଯାଉନାହା ପାରୁନା ଏପଟେ ପାଣି ଭୟ ଏମିତି ଏଇ ଅସୁବିଧା ଅଛି।
ଖାଇବା ପିଇବା କିଛି ହେଇପାରୁନି ନା।
ଆମ-ଆମର ହଉଛି ଏପଟେ ରୋଷେଇବାସ ଆମେ ଖାଇଛୁ। ସେପଟେ ଲୋକଗୁରା ବେଶୀ ହଇରାଣ ହଉଛନ୍ତି ଆଉ।
ଓହୋ।
ଆଉ ଏମିତି ସେପଟେ ସେ ଭାଇ ଜଣେ ତାଙ୍କର ଅଃ ଗାଈ ଦିଟା ଥିଲା, ଛେଳି ସବୁ ଥିଲେ ଗୁହାଳରେ ତାଙ୍କ ଘ-ଘରଟା ନଈ ଉପରେ ଆଗ। ତାଙ୍କ ଘରେ ଆଗ ପାଣି ପଶିଯାଇ
କଣ ଗାଈ ଛେଳି ଭାସି ଯାଇଛନ୍ତି?
ଆଁ?
ଗାଈ ଛେଳି ସବୁ ଭାସି ଯାଇଛନ୍ତି।
ସବୁ ତାଙ୍କର ଗାଈ ଛେଳି ପେ ଖୋଲି ଦେଇଥିଲେ କେଇଟା ସେ ଭାସିକି ପଳେଇଚନ୍ତି। ଭାରି ମନ ଦୁଃଖ କରୁଥିଲେ, କାନ୍ଦୁଥିଲା। ଆ ଏମିତି ହେଇଗଲା ଆଉ। ତାଙ୍କର ଟିକେ ଗରିବ ଘର। ଘର ମାନେ ସେମିତି ଗୁହାଳ କରିକି ଥିଲେ।
ଓହୋ।
ଭାସି ଯାଇଛି।
ମୁଁ କହୁନି ଯାହା ହେଇଚି ହେଇଚି ତମେ ଆଗ ବଞ୍ଚିଥାଅ ଆଉ କଣ କରିବ ତମେ ଆଉ। ତମର ଆଉ କଣ ଉଁ।
ତାଙ୍କର ବୋଧେ ଚାଳଘର ଥିଲା?
ତାଙ୍କର ଚାଳଘର ଥିଲା। ଚାଳଘର ନା ସେ ତଳିଆ ଘର ଥିଲା ଆଉ। ନଈ ପାଖଟା ତ।
ତାଙ୍କର କିଛି କ୍ଷୟ କ୍ଷତି ହେଇନି?
ଆଁ?
ତାଙ୍କର କିଛି କ୍ଷୟ କ୍ଷତି ହେଇନି ବେଶୀ?
ନାଇ ବା ଆଙ୍କର କିଛି କ୍ଷୟ କ୍ଷତି ହେଇନି। କିନ୍ତୁ ତାଙ୍କର ସେଇ ଯୋଉ ଭାସିଗଲେ ସେ। ଇଏ ପଳେଇ ଆସିଲେ। ଗୁହାଳ ଆଙ୍କର ଆଗ ଗୁହାଳ ପାଣି ଚଢ଼ିବ ତାପରେ ଆଙ୍କ ଘରୁକୁ ଉଠିବ। ଆଙ୍କ ଘରୁକୁ ଉଠିଆ ଆଗୁରୁ ଏମାନେ ପଳେଇ ଆସିଥିଲେ।
ଓହୋ।
ଆଉ ଏଇଭଳିଆ ଅସୁବିଧା ହେଇଗଲା
ମୁଁ ସେଇଆ ନ୍ୟୁଜରେ ଦେଖୁଥିଲି ସେଇଆ ଫୋନ କଲି ଆ-ଆପଣ ଉଠେଇଲେନି।
ନାଇଁ ସାଡେ ଥେଲି। ଚାର୍ଜ ବି ନାହିଁ ମୋବାଇଲରେ ରହୁନି। ତିନ୍ ଲାଇନ ତ ତିନ୍ ଦିନି ଚାର ଦିନି ହେଲା ଲାଇନ ନାହିଁ ସେ ଆଉ ଗୋଟେ ଗାଁକୁ ଯାଇକି ମୁଁ ବସେଇକି ନେଇକି ଆସିଥିଲି।
ଓହୋ। ଆଉ ଆଖପାଖ ଗାଁରେ କିଛି କ୍ଷତି ହେଇନି?
ଆଖପାଖ ଗାଁ ରେ ବା ଏତେ ଗୋଟେ ଦିଟା ଗାଁ ବେଶୀ କ୍ଷତି ହେଇଚି ଆମର ଏପଟେ ଆମ ସହିତ ସେପଟ ଆଡୁ ପାଣି ଅଳ୍ପ ଅଳ୍ପ ଉଠିଯାଇଚି। ଏପଟ ପଛପଟ ରାସ୍ତା ଗାଁ।
ହ
ଆମର ଯାହା କ୍ଷତି ହେଇଚି ସେପଟେ ଅଧିକା ହେଇଚି। ନଈ ସେପଟ ଟା ଆଉ। ପୁଲଟା ଆମର ଏଠି ଅଛି ନା ଏଠି ପାଖରେ ସେପଡ଼କୁ ଯିବାକୁ ପୁଲ ପୋଲ ଉପରେ ପୁଣି ପାଣି ନାହିଁ ନଈ ବନ୍ଧ ଭାଙ୍ଗିଚି ଆଉ। ଅଧେ ପୋଲ ଉପରୁକୁ ଉଠି ଆଇଛନ୍ତି?
ଓ ହୋ।
ସେପଟେ ଆମେ ଯାଇ ଦେଖୁଚୁ ନା ପୋଲପଟେ। ପୋଲପଟେ ବାଟ ଅଛି। ଗୋଟ ବନ୍ଧ ଅଧା ବନ୍ଧ କୋଉଠି ବୁଡି ଯାଇଚି ବନ୍ଧ କମ୍।
ହଁ
ମାଟିରେ ତିଆରି ହେଇଚି ବନ୍ଧ ଆଉ କମଜୋର।
ମାଟି ବନ୍ଧ ମାନେ ବାଲି ଜାଗା ତ। ଏଇ ଯୋଉ ଖୋଳା ଖୋଳି କୋରି ପକେଇଥିଲେ ନଈ କରଗୁରାକ ଏ ଖରାଦିନେ ଜେସିବିରେ। ତାକୁ ଆଉ ଇଏ କରିନାହାନ୍ତି ସେ ପାଣି ମାଡ ସେ ବାଙ୍କ ମୁଣ୍ଡ ଟା। ପାଣି ସେଇଠି ଆସି ଢାଇ ଢାଇ ମାଡ଼ ହେଇକିରି ସେଠୁ ଅତରା ଖାଇକିରି ମୁଣ୍ଡ କମଜୋର ହେଇ ସିଟ୍ ଭାଙ୍ଗିଲା। ବାପ ମୁଣ୍ଡଟା ଟିକେ ଭଲକି କରିବା କଥା। ଓଲଟେ ବାଙ୍କ ମୂଳ ଟାକୁ ଇଏ କରିଦେଇଥାନ୍ତ।
ହୁଁ ହୁଁ ଏମିତି ତାହେଲେ କ୍ଷତି ହେଇଯାଇଚି ନା।
ହଁ ଅ। ଆ। କଣ କରିବ ଯେ ଅସୁବିଧା ହେଇକି ଚାଲିଚି ଆଉ ନଈକି ଦେଖିଲାରୁ ଡରମାଡୁଛି। ସେ ନଈରେ ପାଣି ଛାଡ଼ି ଦେଇଛନ୍ତି ନା। ସେପଟେ ବୋଧେ ଉପର ମୁଣ୍ଡ ଆଡେ ବର୍ଷା ହେଇଚି ସେ ପାଣି ଛାଡି ଦେଇଚି। ଜାଣିଚୁ ପାଣି ଫୁଲ ହେଇ ଯାଇଚି ଆଉ। ଏ ବର୍ଷ ବହୁତ ଜଲଦି ପାଣି ଛାଡ଼ି ଦେଇଛନ୍ତି।
ହଁ ଏବର୍ଷ ବର୍ଷା ଅଧିକା ହଉନି କି ଏଇ ପାଞ୍ଚ ଛଅ ଦିନ ହବ ପାଞ୍ଚ ଛ ଛଅ ଦିନ ହବ ଜବର ବର୍ଷା ହଉଚି ଆଉ।
ହଁ ବା।
ହୁଁ ହଁ ହଁ।
ଏ ବର୍ଷା ହବାର ନାହିଁ ତ ଅସୁବିଧା ଇଏ ଆଉରି କୁଆଡେ ତିନି ଦିନ ବର୍ଷା ହବ। ଆଚ୍ଛା ଇଏ ଆଉ ତିନି ଦିନରେ କଣ କରିବ କୁଆଡ଼େ କେତେ ବୁଡ଼େଇବ। ଫସଲ ହବ ବନ୍ୟା ହେବମାନେ ସବୁ ନଷ୍ଟ। ଲୋକ ହଇରାଣ, ଫସଲ, ଜୀବଜନ୍ତୁ ପାଣି ଚାରିଆଡ଼େ ବୁଡ଼ିଗଲେ ଜୀବଜନ୍ତୁ ସୋସର୍ସ ବାହାରକୁ ଉଠିବେ। ଘରେ ବସିକି ଯାହାର ଯେମିତି ଘର ଅଛି ଘରେ ବସିକି ଏମତି ହଁ ହଇରାଣ ହବା କଥା ଆଉ କଣ କରିବା? କାଲି ଆଡ଼ୁକୁ ବୋଧେ କିଏ ଆଣି ତମକୁ ସେପଟୁ ସବୁ ଦେବେ ଆମର ଏପଟୁ କଣ କହୁଥିଲେ ସବୁ ଆଦାୟ କରିକିରି ରୋଷେଇ ବାସ କରିକିନି ତାଙ୍କୁ ଦେବେ ବୋଲି କାଲି ଆଡ଼ୁକୁ ଆମ ଠାକୁରଙ୍କ ପାଖରେ ଆଉ ସେ ଖାଇବାକୁ ପାଉନାହାନ୍ତି ଠିକ ସେ ଆଉ ଗୋଟେ ଦିନେ ଖାଇଲେ ଦିନେ ଉପାସ ରହୁଛନ୍ତି। ସେ ସାହାଯ୍ୟ କରିବେ ବୋଲି ଗାଁରେ ସବୁ ପଇସା ଆଦାୟ କରି କଣ କହୁଥିଲେ କାଲି ଆଡ଼େକୁ ବୋଧେ ରୋଷେଇ କରି ନେବେ ଆଉ ତାଙ୍କୁ ଦେବେ ସବୁ ଯ ଯ ଆସିକି ସେ ପୁଲ ଉପରେ ତାଲା ବାନ୍ଧିକି ଅଛନ୍ତି। କିଏ ସ୍କୁଲ ଘରେ ଅଛନ୍ତି ଆଉ ତମେ ସବୁ
ସେଟେ ତଳିଆ ହେଇକି ଥିଲେ, ତାଙ୍କୁ ଯେତେ କହିଲେ ଉଠି ଆସ ସେଇ ନଈ କୂଳରେ ରହିବେ।
ହଁ ବନ୍ୟା ଆଇଲେ ଆଗ ତାଙ୍କ ଘରକୁ ଉଡ଼େଇକି ନବ।
ହଉ ଭାଇ ହଉ ହଉ ରଖୁଛି ଆଉ।
ହଉ ହଉ